ହ୍ୟାଲୋ, ହୁଁ।
ଶୁଭ ଅପରାହ୍ନ।
ହଁ ହଁ, କଣ କରୁଚୁ? ଆଉ ମୁଁ ଏ ଶୋଇକି ଉଠିଲି ଆଉ। ତୁ କଣ କରଛୁ।
ମୁଁ ବସିଛି। ହୁଁ ଆଜି କଣ ଖାଇଥିଲୁ।
ଆଜି ଭାତ ଖାଇଥିଲି
ହୁଁ।
ଚିକେନ ଆଉ ଆଉ ହଉଚି ଭଜା।
ହଁ।
ଡାଲି ଆଉ ହଉଛି ଆଉ ଗୋଟେ କଣ ହେଇଥିଲି ତା ପୋଟଳ ରସା।
ମୁଁ ଖାଇଥିଲି ପଖାଳ ଭାତ ଭଜା ସକାଳେ ଖାଇଥିଲି ରୁଟି ଭଜା ଆଳୁ ଭଜା।
ହୁ ହୁଁ।
ଆଉ ଆମ୍ବ ଖାଇଛି କଦଳୀ ଖାଇଛି।
ଏତେ ଜିନିଷ ତାହାଲେ ଖାଇଦେଇଛୁ।
ହଁ,
ଆଉ ଆମର କଲେଜ ଖୋଲିଲା କାଲି।
ହୁଁ ଭଲ ଆଉ ଏବେ ପାଠ ପାଠ ପଢା ପୁଣି ଷ୍ଟାର୍ଟ ହେଇଗଲା ଆଉ।
ହଁ ତମର କେବେ ଖୋଲିବ।
ଆମର ଖୋଲିସାରିଲାଣି କିନ୍ତୁ ଆମେ ଯାଉନୁ ଆଉ ଯିବୁ ଆଉ।
ଯାଉନ ତାହେଲେ ନାଇଁ ।
ନା।
ଆଉ କଣ କହ?
କଣ କହିବି?
ଆ ଆମ ଘରଟେ ଆସିବୁ ନା?
କଣ?
ଆମ ଘର ଆଡେ ଆସିବୁ ନା?
କଣ?
ଆମ ଘର ଆଡେ ଆସିବୁ ନା?
ହଁ ଯିବି।
ନଇକି ଯିବା।
ହଁ ନଈକି ଯିବି ବୁଲି ବୁଲିବା ନଈ ବାଲିରେ ବସିବା। ଥଣ୍ଡା ପବନ ଖାଇକି ଆସିବା ଆଉ।
ଟିଉସନ ଅଛି ନା ନାଇଁ?
ନା ଆଜି ଟ୍ୟୁସନ ସକାଳ ସାର ଦେଇଚି।
ଓ ହୋ।
ସକାଳେ ଆଜି ମୁଁ ଟ୍ୟୁସନ ସାରି ଦେଇଚି ବା।
ତୁ ପି ଜି ପରେ କଣ କରିବୁ?
ପି ଜି ପରେ ଉଁ ବି ଏଡ଼୍।
ଆଉ କଣ କହ?
ଆଉ? ତୁ କଣ କରିବୁ?
ମୁଁ
ହଁ।
ମୁ ମୋର ଆଛା ଏଠି ସେ ହୁଁ ଫ୍ୟାନ ଟା ନେଇ ଆଇଲୁ ଏଠିକି।
ପଙ୍ଖା ଟା ନଉଚି। ଗରମ ହଉଚି ବେ ଜୋର।
ହଁ ବା।
ବଡ ପାଟିରେ ଟିକେ କହୁନୁ ଶୁଭୁନାଇ।
ଆଉ କାଲି ଗଲୁ ନା? କାଲି ଗଲୁ ନା?
ହଁ ହଁ ରାତିରେ ବା ଯାଇଥିଲି ଦେଖିଲି। ସମସ୍ତେ ନାଚୁଥିଲେ ଗୀତ ବଜେଇକି ନାଚୁଥିଲେ ସବୁ ଦେଖିଲି। ଭଲ ଲାଗିଲା।
ହ ମୁଁ କାଲି ଗଲିନି ତ।
ଯାଇଥାନ୍ତୁ ନା ତୁ ତ ଯାଉନୁ। ତତେ ଡାକିଲେ ବି ତୁ ଯାଉନୁ ହଁ ହା ମାରୁଚୁ ଦେଖିଲା ବେଳକୁ ଯାଉନୁ।
କଣ ହେଲା।
ହଁ ମାରୁଚୁ ଦେଖିଲା ବେଳକୁ ଯାଉନୁ।
ଯାଇନ ଆଉ କଣ ପାଇଁ ଡାକୁଥିଲୁ? ବେ କାହିଁକି କାହିଁକି ନା ଚାରି ଟା ଚାଳିଶି
ନା ବେ ଚାରିଟା ଚାଳିଶ ହେଲାଣି ଆଉ ଟିକେ ଗଲେ ସ ସନ୍ଧ୍ୟା ହେଇଯିବ ଆଉ।
ଆଜି ଶୋଇନୁ ଗାଧୁଆ ବେଳେ?
ନା ଶୋଇନି।
କଣ ପାଇଁ ଶୋଇନୁ?
ଶୋଇନି ମୋ ଭା
ମୁଁ ଆଜି ଯାଇଥିଲି କଁ କଁ।
ମୁଁ ମୋ ଭାଇ ଆଜି ଭାଇ ଆସିଥିଲା ରଜ ପାଇଁ ଭାଇ ପଳେଇଲା ଆଜି ତ ସେ
କୋଉ ଭାଇ ଲୋ କୋଉ ଭାଇ ଓ ହୋ ସାନ। ନାଇଁମ ତୋ ବଡ ଭାଇକି ଆଣୁନା ଘରକୁ।
ବଡ ଭାଇ ଆସୁନେଇ ବା। ସିଏ ଦୂରରେ ରହିଛି ତ ସେଥିପାଇଁ ଆସି ଜାଣିନି।
ଆରେ ଦେଖ ଶୋଇଲା ପୁଅର ଭାଗ ଅଛି ଯାହା ହେଲେ ଶୋଇଲା ପୁଅର ଭାଗ ଅଛି ଯାହା ହେଲେ ଇଏ ଆସିବ ନା ନାଇଁ ସେ।
ହଁ ଆସିବ କେବେ ଆସିବ କଣ ଆମେ ଜାଣିଛୁ। ତା ମନ ହେଲେ ସେ ଆସିବ।
ତୋ ମା କାଇଁ କିଲୋ?
ମୋ ମା ନଇଁ କି ଗଲା।
ଓ ହୋ ହଁ ହଁ ହଁ ତୋ ମା ତାହେଲେ ନଇଁ କି ପଳେଇଲେ ନା।
ହଁ ମୋ ମା ନଇଁ କି ସେ ପଳେଇଲା। ଲେ ଲାଗେ ଆମ ଝିଅ ଏବେ ଟିଉସନ୍ ଯିବ।
ନମ୍ବର ଟା ତୁ ଦଉନୁ କଣ ପାଇଁ।
ମତେ ଆଜି ଆସି ସାଇକଲ ଦେ ହଁ ସେ କଣ ଅ ସୁବିଧା ହେଇ ଥିବ ଆଉ।
ହୁଁ ହୁଁ ମୁଁ କହିଲି ମୁ ବା ସକାଳେ ମୋ ନାନା ଘରକୁ ଗଲି ମୁଁ ନା ମାଉସୀ ଘରକୁ ଗଲି ଆଉ ରଶ୍ମିତା ଫୋନ୍ କରୁଛି ସେ ଉଠେଇଲାନି ତୋ ସାଙ୍ଗକୁ ତୋ ନମ୍ବର ଦବୁ ନା ଦବୁନି?
ହଁ ଦେଇଦେବି ତାକୁ ସନ୍ଧ୍ୟା ବେଳକୁ ମାନେ ଏବେ ତାକୁ ହ୍ୱଡ୍ ସପ୍ କରିଦେବି ସେ ସିଏ ବି କହୁଥିଲା ଯେ ତତେ ମାଗୁଥିଲା ମୁଁ ମତେ ମାଗୁଥିଲା ମୁଁ କହିଲି ସେ ସାଇକେଲ ଚଲଉଥିଲା ମୁଁ ନମ୍ବର ଦେଲି ଡାକିଲି ସେ ଲେଖିପାରିଲାନି ଆଉ।
ତ ନେଟୱାର୍କ ପ୍ରୋବ୍ଲେମ ହେଇଥିବ।
ଉଁ ହୁଁ। ଦବୁନା ସାଙ୍ଗ ଫୋନ ନମ୍ବର ମୋଟ ହସ୍ପ ଟା ଅନ ଅଛି। ଫେନ ଟା ବୁଲେଇ ଦେଇ ପଳେଇ ଆଇଲି। ତୁ ଆଜି କଣ ମୁଁ ଆଜି ନିଜେ ରାନ୍ଧିଚି ଜାଣିଛୁ ନା ପୋଟଳ ବସା ଆଉ ହଉଛି ଯୋଉ ପୋଟଳ ରସା ଆଉ ହଉଛି କଣ ସେଟା ଆଉ ଡାଲି, ଭାତ ଆଉ ଛୁଇଁ ତରକାରୀ । ପଟୋଳ ରସା। ରାନ୍ଧି ଦେଲି କିମିତି ଗୋଟେ ଆଉ। ଏମିତି ବେସର ବାଟିକି କଷିଦେଲି କଷି ଦେଇକି ପୋଟଳକୁ ଘାଣ୍ଟି ଦେଲି, ପକେଇଦେଲି ସଇଲା, ଆଉ ଲାଷ୍ଟ ରେ ଆଳୁ ପକେଇଦେଲି ଆଉ। ଡାଲି ଫାଲି ମୋତେ କିଛି ଆସେନି।
ଡାଲି କେମିତି କରିଲୁ?
ଡାଲିଟା ପ୍ରେସର କୁକରରେ କଲେ କଣ ଭଲ ହଉଚି?
ଆଉ?
ତମର କୋଉଥିରେ ପ୍ରେସର କୁକର ନା ହାଣ୍ଡି ରେ ପ୍ରେସର କୁର କଲେ ଦେଖିବୁ ଗୋଟେ ଡାଲିଟା ପାଣିଆ ଲାଗିବ।
ଆଉ ବହୁତ ସିଝିଯିବ ବୋଧେ ସେଥିପାଇଁ ଆଉ।
ହୁଁ। ସିଝିକି ଛତୁ ହେଇଯିବ ଆଉ ଭଲ ଲାଗିବନି।
ହଉ ହଉ ଭଲ। ଆଉ କାଲି ଯିବୁ?
କୁଆଡେ?
ଏଇ ମନ୍ଦିରକୁ ଆଉ।
ତୁ ଯିବୁ?
ହଁ ଯିବା।
କେତେ ସକାଳ ହଉଚି ନା ରାତିରେ?
ଦିନରେ ଗୋଟେ ବେଳକୁ ହବ ବୋଧେ ଆଉ।
କୋଉଠି ଏ ଯୋଉ କୋଉଠି କହନି?
ଆମ ଛକରେ।
ଏଇ ଛକ ରେ ଯଉ ହଉଚି ତ?
ହଁ ମନ୍ଦିର। ଯିବ ଆଉ ଖାଇକି ଆସିବୁ ଭଲ ଲାଗିବ ଦେଖିବୁ ।
ଆଉ ତୁ କୋଉଦିନ କଲେଜ ଯିବୁ ।
ମୁଁ ମୁଁ ଯିବି ସୋମବାର ଦିନ।
ସୋମବାର ଦିନ । ଆଉ ତୋ ମା କଣ କରୁଥିଲେ ।
ମୋ ମା ତ ଶୋଇଲା ।
ଖାଇ ପିଇି ଶୋଉଛନ୍ତି ଆଉ ।
ଫ୍ୟାନ ଟିକେ ରହ୍ ଲଗେଇଦବ ଫ୍ୟାନ୍ ଟା ଲାଗିଜିବନା।
ହଁ ଲଗା । ଆ ଗରମ ଯେମିତା ହଉଛି ଫ୍ୟାନ୍ ନ ଲଗେଇିକି ରହିହବ ନା ଏବେ ।
ହାଲୋ
ହଁ ମୁଁ ଏ ବାହାରେ ବସିଛି ଚଢେଇ ମାନେ ଉଡିକି ଯାଉଚନ୍ତି ଦେଖୁଛି ଭଲ ଭଲ ଲାଗୁଛି ଦେଖ
ଏଇ ଯୋଉ ଭାଇଙ୍କୁ ଦଉନ ଭାଇଙ୍କୁ କହିବନା ଟିକେ ଏଇଥିରେ କଲ କରିବେ।
କରିବି
ତୁ କଥା ହେଇଯିବୁ ହବନି?
ହଁ।
ହବ?
ହବ।
ଏବେ କଥା ହୁଏ ।
ନା ନା ଏବେ ନୁହେଁ ସେ କାମ କରିଚ
ତୁ ଆଗୁରୁ ପାଞ୍ଚ
ନାଁ ହ ହ ହ ।
ଆଉ କେତବେଳେ?
ସନ୍ଧ୍ୟାବେଳେ।
ଆରେ ନାଇଁ ତୁ କହିବୁ ମୁଁ କଲ୍ କରିଚି।
ନା ହବନି ସେ ସାତଟା ବେଳକୁ ସାତଟା ବେଳେକୁ ସନ୍ଧ୍ୟା ସାତ । ସତଟା ବେଳକୁ ଯାଇ କଲେ ସେ ଉଠେଇବେ ରିସିଭ କରିବେ ସେ।
ମୋ ଫୋନରୁ କରିଦବୁ ଥରେ?
ହଁ କରିଦେବି ଆଉ।
କହିବୁ ତୁ ସାଙ୍ଗ ସହ କଥା ହେଇଛୁ।
ହଁ।
କରିବୁ ତ?
ହଁ ହଁ।
ହଉ ଆଉ କଣ କରୁଛୁ କର ରଖ ବହୁତ ଟାଇମ କଥା ହେଲାଣି ରଖ।
ତୁ କହ ଟାଇମ କେତେଟା ହେଲାଣି?
ଟାଇମ ଚାରିଟା ସଞ୍ଚାଳିସି ହେଲାଣି।
ଟାଇମ୍ ଚାରିଟା ହେଇଚି ସାଢ଼େ ପାଞ୍ଚଟାରେ ଆସିବୁ।
ହଁ ସାଢେ ପାଞ୍ଚଟା ଜିମି ଯିବା।
ନଈକୁ।
ହଉ ରଖ ଶୁଭ ସନ୍ଧ୍ୟା।
ସୁଭ ସନ୍ଧ୍ୟା। ହଉ।
ହଉ ତୁ ବାହାରି ବୁହୁରିକି ଆମ ଘରକୁ ଆସେ ଆଉ।
ହଁ ସିଓର୍ ସିଓର ନିଶ୍ଚିତ ଯିବି।